ଆଜ୍ଞା ନମସ୍କାର।
ମସର୍ ଭାଇ ଜୟ ଜଗନ୍ନାଥ ରାଧେ ରାଧେ।
ରାଧେ ରାଧେ କଣ କରୁଛନ୍ତି?
ଆଉ ବର୍ତ୍ତମାନ ତ ଭ୍ରମଣ କରିବା ପାଇଁ ଯାଇଥିଲି ବାହାରକୁ ଏମିତି ବର୍ଷାରେ। ଯେମିତି କିି ଆପଣ ତ ଜାଣିଛନ୍ତି କି ବର୍ଷା ପାଗରେ? ଭାଇ ବାହାରେ ଭ୍ରମଣ କରିବାଟା ତାର ମଜା ଆଉ ସୌନ୍ଦର୍ଯ୍ୟ ଅଲଗା।
ଆ ଆଜ୍ଞା ନିହାତି ପ୍ରକୃତିର ଯେତେ ସୁ ସୁନ୍ଦରତା ଅଛି ଆଉ କୋଉଠି ନାହିଁ ଆଜ୍ଞା।
ଆଜ୍ଞା ଆଜ୍ଞା ଭାଇ ଆଜ୍ଞା ଭାଇ ବହୁତ ବଢିଆ ଅ ସେଥିଲାଗି
ପ୍ରକୃତି ସୌନ୍ଦର୍ଯ୍ୟକୁ ଅନୁଭବ କରି ଆମର କଣ କିି ମନ ଶାନ୍ତି ହୁଏ ଆଉ ଦେହ ସ୍ୱାସ୍ଥ୍ୟ ମନ ଭଲ ରୁହେ।
ଭାଇ ଆପଣ ଭୋଜନ କରି ସାରିଲେଣି?
ଆଜ୍ଞା ହଁ ମୁଁ ତ ମଧ୍ୟାହ୍ନ ଭୋଜନ କରିସାରିଲିଣି ଆଉ ଆପଣଙ୍କର ସରିଲାଣି?
ମଧ୍ୟାହ୍ନ ଭୋଜନ ସରିନି ଏମିତି ସକାଳର ଜଳଖିଆ ଟା ସରିଛି ବାହାରେ ହିଁ ଅଛି ଆଉ ଘରକୁ ବି ଯାଇନି।
ଆଜ୍ଞା ଆପଣ କିଛି କାମରେ ଯାଇଛନ୍ତି ନା କେବଳ ପ୍ର ପ୍ରକୃତିର ସୌନ୍ଦର୍ଯ୍ୟ ଅନୁଭବ
ନାଇଁ ଭାଇ ନାଇଁ ଭାଇ ନାନ୍ ବର୍ତ୍ତମାନ ବର୍ଷା ପାଗରେ ଯେମିତିକା ପାଗ ଦେଇଛି ଦୁଇ ଚାରି ଦିନ ହବ ଆପଣ ଜାଣିଛନ୍ତି ତାର ସୌନ୍ଦର୍ଯ୍ୟମୟ ଦୃଶ୍ୟ କହିଲନି ତ ଏମିତି ସୂର୍ଯ୍ୟ ଦେବତା ତ ଆମ ଉପରେ ଛାଇ ବି ପକଉନାହାନ୍ତି ଆପଣ ଜାଣିଛନ୍ତି କିଛି ଦିନ ହବ ଚାରି ଦିନ।
ଆଜ୍ଞା ହଁ ଲଘୁଚାପ ପରେ ତ ସେମିତି ଆଜ୍ଞା ଅନୁଭୂତି ହୁଏ ଆଉ। ସୂର୍ଯ୍ୟଦେବତାଙ୍କର ଦେଖା ଦର୍ଶନ ନାହିଁ ଆଉ ମେଘୁଆ ପାଗରେ। ଥାଏ ଆଉ ସବୁବେଳେ କଣ କି ବର୍ଷା ଲାଗି ରହିଛି।
ଆଜ୍ଞା ଆଜ୍ଞା ତ ଆପଣ ଭୋଜନ ରେ କଣ ମଧ୍ୟାହ୍ନ ଭୋଜନ ରେ କଣ? କରିଥିଲେ ଭକ୍ଷଣ?
ଆଜି ତ ରବିବାର ତ ଥିଲା ତ ଆମ ଘରେ କିଛି ଆମିଷ ଖାଦ୍ୟ ଆଜି ରନ୍ଧନ ହେଇଥିଲା।
ଆହା ଆଜି ଆମେ ତ ଭଜନ କରିଥିଲେ ଆପଣ ବହୁତ ବଢିଆ।
ଆଜ୍ଞା। ସବୁବେଳେ ସେମିତି କିଛି ସେ ହୁଏନି କିନ୍ତୁ ରବିବାର ତ ପ୍ରାୟ ଆମିଷ ଭୋଜନ ହୋଇଥାଏ।
ଉ ହୁଁ।
ଆପଣ ସକାଳ ଭୋଜନରେ କଣ ଖାଇଛନ୍ତି?
ଭୋଜନରେ ଅ ମୁଁ ଏ କିଛି ଖାସ ଖାଇନି କିନ୍ତୁ ଯାହା କି ପୁରୀ ଆଉ ଆମର ଯେକି ବିରି ବରା ସେଇଟା। ଭୋଜନରେ ଇ ଜଳଖିଆ ଟା କରିଥିଲି?
ଆଜ୍ଞା ବହୁତ ଭଲ କଥା।
ଆଉ ତ ଆପଣଙ୍କର ସେଠି ତ ଆପଣ କ ସେଠି ତ ଭାଇ ଯେମିତିକ ଜଙ୍ଗଲ ଆପଣଙ୍କ ଅଛି ସେଠି ମତେ କହିଥିଲେ ପରେ ଆପଣଙ୍କର ମୁଁ ଜାଣିଛି। ବୁଝିଲେ କି ତ ଆପଣ ତ ବର୍ଷା ହେବା ସମୟରେ ତ ତାର ଯେମିତିକି ବାଦଲ ଆଉ ଜଙ୍ଗଲ ତ ଜାଣିଛନ୍ତି ଆପଣ ବାଦଲ ଆଉ ଯେମିତି କିି ସବୁ ଲାଇଟ୍ ତ ତାର ସୌନ୍ଦର୍ଯ୍ୟମୟ ଦିନିଟା କେମିତି କଣ ମଣ୍ଡିତ ହେବେ।
ଆଜ୍ଞା ପାହାଡର ସୌନ୍ଦର୍ଯ୍ୟ ହେଉଛି କଣ କି ଯେତେବେଳେ ବର୍ଷା ହୁଏ ଅତିମାତ୍ରାରେ ବର୍ଷ ଆଉ ସେତେବେଳେ ପାହାଡ଼ରେ ପାହାଡ଼ ଆମର ଖରାଦିନରେ କଣ ଅଧିକ ଉତ୍ତପ୍ତ ହେଇକିଥାଏ। ତ ଯେତେବେଳେ ପ୍ରଥମ ବର୍ଷାର ପାଣି ରହନ୍ତା ପାହାଡ଼କୁ ସ୍ପର୍ଶ କରେ ତ ସେଠୁ ଗରମ ବାଷ୍ପ ବାହାରେ।
ଆଜ୍ଞା
ପାଣି ଗରମ ହେଇକି କଣ କି ପାହାଡ଼ର ଗରମ ବାଷ୍ପ ବାହାରେ ଆଉ କଣ କି ପାହାଡ଼ ଉପରେ କୁହୁଡ଼ି କୁହୁଡ଼ି ଦେଖାଯାଏ। ତ ତାର ସୌନ୍ଦର୍ଯ୍ୟ ବହୁତ ମନ ଭରା।
ଆଜ୍ଞା
ଆଉ ବର୍ଷାର ଭୂମିରେ ବର୍ଷାର ସ୍ପର୍ଶ ମାତ୍ରେ କଣ କି ନୂଆ ନୂଆ ପତ୍ର ବା ନୂଆ ନୂଆ ପତ୍ର ଖିଲେ ଆଉ କଣ କି ଜଙ୍ଗଲ ପୁରା ଭରପୁର ଦେଖାଯାଏ। ଆଉ ଯେମିତିକି ପ୍ରାକୃତିକ ଜିନିଷ ଛତୁ ଆଉ ବିଭିନ୍ନ ପ୍ରକାର ଖାଦ୍ୟ ଜିନିଷ ମଧ୍ୟ ଜଙ୍ଗଲରୁୁ ମିଳିଥାଏ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ ଭାଇ ଶୁଭୁଚି ହଁ ଆଉ କେବେଠୁ ବର୍ଷା ଲାଗି ରହିଛି ସେପଟେ
ଯୋଉଁ ବର୍ତ୍ତମାନ ତ ଚାରି ଦିନ ହବ ଲାଗି ରହିଚି ବର୍ଷା।
ହଁ କଣ କରିବା ପ୍ର ପ୍ରକୃତିର ଏମିତି ତ ଚାଲି ରହିଛି ଆଉ ଆଷାଢ ମାସ ପାଖେଇ ଆସିଛି ତ ନିହାତି ଭାବେ ସବୁଦିନ ବର୍ଷା ହେବା ଆ
ଆଗ୍ରହୀ ବର୍ଷର ତ
ଆଉ ବର୍ଷା ଦିନ ଋତୁକୁ ତ ଚାଷୀ ଭାଇମାନେ ସବୁବେଳେ ଅନେକ ବସିଥାନ୍ତି ଯେ କେତେବେଳେ ବର୍ଷା ଟିକିଏ ଆସିବ। ଏବଂ ଆଉ ତାଙ୍କର ଚାଷ କାର୍ଯ୍ୟ ଆରମ୍ଭ କରିପାରିବେ। କାହିଁକିନା ବର୍ଷା ହେଉଛି କହିଲେ ଆମର ପେଟ ପଶିବା ପାଇଁ ଆମକୁ କଣ ଖାଦ୍ୟ ମିଳୁଛି ନଚେତ ଆମେ ଦୁର୍ବିକ୍ଷରେ ଦୁର୍ବିକ୍ଷର ସମ୍ମୁଖୀନ ହେବାକୁ ପଡ଼ନ୍ତା।
ଆପଣ ତ ଜାଣିଛନ୍ତି ଆଛା ହଉ।
ଆଜ୍ଞା ଆଉ ଆପଣ ଦେଖିବାକୁ ପାଉଥିବେ ଯେ କଣ କି ସବୁ ସମସ୍ତ ଜାଗାରେ କି ଜଳସେଚନର ସୁବିଧା ନଥାଏ। ତ ପ୍ରାୟତଃ ଚାଷୀ ଭାଇମାନେ କଣ କି ପ୍ରକୃତିର ସେହି ବର୍ଷା ଋତୁକୁ ହିଁ ଅନେଇ ବସିଥାନ୍ତି।
ହଁ ଆଜ୍ଞା ଭାଇ। କଥା କହିଲା ଭାଇ ଠିକ କଥା କହିଲ
ଆଜ୍ଞା।
ଏଇ ଦେଖନ୍ତୁ ଆମ ଓଡିଆରେ ଯେମିତିକା ବର୍ଷା ହୋଉଚି ତ ଆଉ କୋଉଠି ସେପରିକା ବର୍ଷା ନାହିଁ ଆପଣ ତ ଜାଣିଛନ୍ତି।
ଆଜ୍ଞା ହଁ ଆମର କହିଲେ କଣ କି ଆମର ଏତେ ଯେହେତୁ ବିକଶିତ ନାହିଁ ତ ବିକଶିତ ନହେଲେ ମଧ୍ୟ ଆମର ପ୍ରକୃତି ଭରା ରାଜ୍ୟ ଆଉ କଣ କି ଗଛ ପତ୍ରରେ ଭରପୁର ହେଇକି ଅଛି। ତ ପ୍ରକୃତି ଆମକୁ ବୋହୁତ ଭଲ ସୁବି-ସୁବିଧା ସୁଯୋଗ ଦଉଚି ଆଉ କଣ କି ବର୍ଷା ଋତୁରେ ବର୍ଷା ହେଉଚି ଶୀତ ଋତୁରେ ଶୀତ ହେଉଚି ଆଉ ଖରା ଋତୁରେ ମଧ୍ୟ ସମାନ ତାପମାତ୍ରାରେ ଖରା ବି ହେଉଚି।
ଠିକ୍ ସମୟରେ ଠିକ୍ ଟାଇମ୍ ଟା ମା-ମାନେ ଠିକ୍ ରହୁଚି ବର୍ଷା କୁ ବର୍ଷା ଠିକ୍ ରହୁଚି। ଶୀତ ସମୟରେ ଶୀତ ରହୁଚି। ବ ଖରା ସମୟରେ ଖରା ରହୁଚି।
ଆଜ୍ଞା।
ହ ଏଇ ଆପଣ ଆଜି ରବିବାରରେ କୁଆଡେ ଯିବେନି କିି ବାହାରୁ କୁ?
ନାଇଁ କୁଆଡେ ତ ଯାଇନି କିନ୍ତୁ ବର୍ଷା ପାଗ ଅଛି ତ ଘରେ ଏକା ବିଶ୍ରାମ କରୁଚି ଆଜି। ତ ଯଦି ସନ୍ଧ୍ୟା ସମୟରେ କିଛି ମାତ୍ରାରେ ବର୍ଷାର ପରିମାଣ କମିଯାଏ। ତ ମୁଁ ଭାବୁଚି ବାହାରେ କିଛି ବୁଲାବୁଲି କରିକି ଆସିବି। ଆଉ କଣ କି ପ୍ରକୃତିର କିଛି ମଜା ଉଠେଇ ଦିଏ।
ଆଉ କାହିଁକି ନା ଆପଣ ସେଇଠି ଜଙ୍ଗଲ ଅଛି ନା ଜଙ୍ଗଲ ଦୁଶିବ। ଆଉ ବର୍ଷା ଛାଡିଲା ସମୟ ଛାଡିଲା ପରେ ତ ତାର ସୌନ୍ଦର୍ଯ୍ୟମୟ ଯେମିତିକି ପାହାଡ ମଧ୍ୟରୁ ଅ ବାଦଲ ବାଦଲ ବାହାରିବାର ସମୟ ସେଇ ଟାଇମ୍ ଟା ଭାଇ ବୋହୁତ ଅଲଗା।
ଆଜ୍ଞା ସତ କଥା ସେଇଟା ତାର କଣ କି ବୋହୁତ ସୁନ୍ଦର ଦେଖାଯାଏ ସେ ସମୟରେ।
ଭାଇ ଆଜି ମୁଁ ଯାଇଥିଲି ବାହାରକୁ ଆପଣ ତ ଜାଣିଥିଲି ମୁଁ ତ ମୁଁ ଆପଣଙ୍କୁ ତ କହିଥିଲି। ତ ଆସିଲାରେ ସମୟ ଗୋଟେ ଦୃଶ୍ୟ ଦେଖିଲି ଯେମିତି କି ମନୋଲୋଭା।
ଆଜ୍ଞା ନିହାତି ମତେ କିଛି ସେ ବିଷୟରେ କହିପାରିବେ ତ ମୁଁ ମଧ୍ୟ କିଛି ଅନୁଭୂତି ନେଇପାରିବି।
ଦେଖିକି ମୁଁ ଆସିଲି ସମୟ ରେ ଯୋଉଠି ରହୁଚି ସେଇଠି ତ ଗାଡି ଘୋଡା ସବୁ ଯାନବାହନ ତ ଆୟତ ବେଶୀ।
ଆଜ୍ଞା।
ଆଉ କିଛି ଅନ୍ଧ ବ୍ୟକ୍ତି ରୋଡ ପାର ହୋଉଥିଲେ।
ଆଜ୍ଞା।
ଆମର ଗୋଟେ ଛୋଟ ପିଲା ଓ ସେଇ ଛୋଟ ପିଲା କଣ ନାବାଳିକ ଆଉ। ବର୍ଷ ଯେମିତି କି ଅ ଦଶରୁ ପନ୍ଦର ବର୍ଷ ମଧ୍ୟରେ ସେଇ ବାଳକ କୁ ହବ।
ଆଜ୍ଞା।
ଆ ସେଇ ଲୋକ ଛୁଆ ତ ଯେମିତିକା ସେ ଲୋକମାନଙ୍କୁ ସାହାଯ୍ୟ ଆଉ ସହାନୁଭୂତି ଦେଖେଇଲା। ଏ ଭାଇ ଆପଣଙ୍କୁ କହିଲେ ନସରେ ଯେମିତି କି ଆ ନିଜ ଘର ପରିବାର ଲୋକଙ୍କ ସହିତ ଯେତିକି ଯଦି ଆପଣ ପରିବାର ସହିତ ଆପଣ କେମିତି କଣ ବିହେବ କରୁଚନ୍ତି କି? ଭଲ ମନ୍ଦ ସବୁ ପଚରା ପଚୁରି କରୁଚି। ସେ ତା ଆଡୁ ବୋହୁତ ବଢିଆ ଛୋଟ ବାଳକଟି। ଯେମିତି କହିଁଲା ଦୁ ଚଟା ଭାଇ ଦେଖିଲ ଅପର୍ମୟ ଯେମିତିକ ବହୁତ ଆଖିରୁ ପାଣି ଲୁହ ବାହାରି ପଡେ ସେଇ ଦୃଶ୍ୟ ଆଉ ଏମିତିକି ଭଗବାନ ସମସ୍ତେ କି କି ସମସ୍ତି କୁ ବାପା ମାଆଙ୍କୁ ଏମିତିକା ପୁତ୍ର ଦାନ କରନ୍ତୁ ମୁଁ ସେଇଟା କହୁଛି
ଆଜ୍ଞା ନିହାତି କାହିଁକି ନା ଆମର କଣ କି ଆମ କ ଲୋକ କଥାରେ ଅଛି ଯେ ଛୋଟ ଛୁଆ ନା ଛୋଟ ଛୁଆ ଦେହଙ୍କ ଭିତରେ ହିଁ ନାରାୟଣ ବାସ କରିଥାନ୍ତି। କାହିଁକିନା ସେମାନେ ଯେତେ ଆମ ସମାଜରେ ଅଛି କଣ କି ଗର୍ବ ଅହ କାରଣ ଲୋଭ ମୋହ ମାୟା ସେମାନଙ୍କ ଭିତରେ କିଛି ନଥାଏ ସେମାନେ କେବଳ ଗୋଟେ କଥା ଜାଣିଥାନ୍ତି। ଜାଣିଛନ୍ତି ଭଲ ପାଇବା ସ୍ନେହ ଶ୍ରଦ୍ଧା ଏସବୁ କଥା ଜାଣିଛନ୍ତି। ହେଲେ ଏ ଯେତେବେଳେ ମଣିଷ ଧୀରେ ଧୀରେ ବଡ ହୁଏ ତ ତାର ପ୍ରକୃତିରେ କିଛି ପରିବର୍ତ୍ତନ ହେଇଥାଏ ଯେମିତିକି ତାର ଲୋଭ ବଢି ଯାଇଥାଏ ତାର କଣ କି ଅହଙ୍କାର ଆସିଯାଇଥାଏ ତ ଯେତେବେଳେ ଗୋଟେଛଟ ଛୁଆରେ ସେ ସବୁ କିଛି ନଥ ଥାଏ ସେ ମୋହମାୟାରୁ ବହୁତ ଦୂରରେ ଥାଏ ସଂସାରରେ ସେ ସବୁ ବିଷୟରେ ସେ କିଛି ଜାଣେ ନାହିଁ ଆଜ୍ଞା ସେ କେବଳ ସମସ୍ତଙ୍କୁ ଭଲ ପାଏ ଶ୍ରଦ୍ଧା ସ୍ନେହରେ ଭରପୁର କରିଦିଏ ତ ଯେତେବେଳେ ଛୋଟ ଛୋଟ ପିଲା ଗୋଟେ କିଛି କାର୍ଯ୍ୟ କରେ ତ ସେଥିରେ ମଧ୍ୟ କଣ କି ଭଗବାନଙ୍କର ଆଶ୍ରୟ ଥାଏ ହ୍ୟାଲୋ
ଉ ହୁ ନାରୀ ଆଜ୍ଞା ଆଜ୍ଞା କହୁନାହାନ୍ତି କୁହନ ହ
ତ ସେଥିପାଇଁ ଆମେ କଣ କି ଛୋଟ ଛୁଆ ମାନଙ୍କ କଥାକୁ ଅଧିକ ମାନିଥାଉ କାହିଁକି ନା ସେ କେ ତେଳେ ମିଛ ମଧ୍ୟ କହିନଥାଏ ତାର ପ୍ରତ୍ୟେକ କଥାଟିରେ ପ୍ରତ୍ୟେକ କଥାଟିରେ କିଛି ନା କିଛି କି ବହୁତ ମାତ୍ରାରେ ସତ୍ୟତା ରହିଥାଏ
ଯେତେ କଥା କୁ
ଆଜ୍ଞା ନିହାତି ଆପଣ ଯେଉଁ ଆପଣଙ୍କର ପ୍ରକୃତିର କିଛି ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ମୋ ସହିତ କଣ କି ଯୋଗାଯୋଗ ମାଧ୍ୟମରେ ମୋ ସହିତ ସେୟାର୍ କଲେ ତ ମୁଁ ଆପଣଙ୍କ କଥାରେ ବହୁତ ଖୁସି ଲାଗିଲା ଧନ୍ୟବାଦ ଆଜ୍ଞା ରହିଲି